ହାଲୋ।
ଶୁଟୁ ଭାଈ ହାଲୋ ହଁ। ହଁ ସୁଭାଗଲା।
ଟିକେ ଟିକେ ବାହାରୁ ଟିକେ ଆସି କଲ୍ କରିବେ ଏଇ ଗୋଟେ ଏଇ ଏଇ ଗୁଟେ କମ୍ପ୍ଲିଟ କରିଦବା।
ହଁ ଆରେ ଆ ବର୍ଷା ହଉଛି ବାହାରେ ଆ। ବର୍ଷା ହଉଛି ବର୍ଷା ହଉଛି।
ଆ ବାହାର ମାନେ ଯୋଉଠି ବର୍ଷା ପଡୁନଥିବ ସେଇ ଜାଗାକୁ ଆସ।
ସେ ଯାଉଛି କି? ଆପଣ କୋଉଠି ଗୋଟେ ନେଟୱାର୍କ ପାଉନି ଯଉ ଘରେ ନେଟୱାର୍କ ପାଉଚି ସେଇଠି ଟିଭି ଚାଲିଚି।
କଣ ସିରିୟଲ ଚାଲିଛି।
ହଁ ଟିଭିି ଚାଲୁଛି।
ହ ସେ ଟିଭି ଘରକୁ ଗଲ ଦେଖିବା ନହେଲେ।
ଏ ନନ୍ଦି ସାଉଣ୍ଡ ବନ୍ଦ କଲୁ। ସାଉଣ୍ଡ କୁ ଟିକେ କମି ଦେଇଥା ଶୁ ଶୁ ଅଇକା ଶୁଭା ଯାଉଛି ଟିଭି ସାଉଣ୍ଡ।
ହଁ ନା ଟି ନା ଟି ନା ଟି ଭି ସାଉଣ୍ଡ।
ହ ଅଇକା ଶୁଭା ହେଲା ମୋ କଥା।
ହଁ ଶୁଭା ହେଲା।
ହଉ ହଉ କଥା ଏଇଟା କରିଦବା ଶୀଘ୍ର କରିଦିଅ। ଏଉଡ ଟପିକ୍ ଦିଅ ଯେ ତାଭିତରେ ତ ତ ତ ଶୁଣ ହାଲୋ ଟପିକ ଗୋଟେ ଦିଅ ତମର ମୋର ଯେ ଏକା ସାଙ୍ଗରେ ସେମ ହଉ
ସେମ୍ କଥା ହବା କଣ ଟପିକ୍ ଦିଆହବ ତମେ କହୁନ।
ମୁଁ ତ ଗୋଟେ ମୁଁ ତମକୁ ଗୋଟେ ପଚାରୁଛି ଛାଡ। ଆ ତମେ କୁହ ଜ ଜଗ ଜଗନ୍ନାଥଙ୍କ ବିଷୟରେ ସବୁ କିିଛି କୁହ ଡିଟେଲସ ରେ କୁହ ମ ତ ମୁଁ ଶୁଣି-
ଜଗନ୍ନାଥଙ୍କ ବିଷୟରେ ଡିଟେଲସ ରେ କହିବି। ଜଗନା ଥଙ୍କର କୋଉ ଡିଟେଲସରେ କହିବି କହୁନ ଟିକେ।
ମାନେ ଷ୍ଟାର୍ଟିଙ୍ଗ ରୁ ଏଣ୍ଡିଙ୍ଗ ଯ ଧର ତାପର କେମିତି କଣ କେମିତି ପ୍ରା ପ୍ରାରମ୍ଭ ହେଲା କେମିତି ତାପରେ କେମିତି କଣ ତାପରେ ଅ କଳିଯୁଗ ହେଲାଣି କଳିଯୁଗରେ କଣ ତାଙ୍କର ହବ କେବେ ଛ ତିଆ ବେଶ ଦେବେ
ସେ କଥା ନୁହଁ ଦେଖ କଣ କହୁଛି। ଆମର ଆମର ଯେତେବେଳେ ଆମର ଯେତେବେଳେ ମହାଭାରତ ଯୁଦ୍ଧ ଯେତେବେଳେ ଚାଲିଥିଲା
ଷ୍ଟାର୍ଟ ହେଇଥିଲା ।
ମହାଭାରତ ଯୁଦ୍ଧଟା ଯେତବେଳେ ଆରମ୍ଭ ହେଇଥିଲା ସେତେବେଳେ କଣ ହେଇଚି ନା ଶ୍ରୀକୃଷ୍ଣ ମାନେ ଶ୍ରୀକୃଷ୍ଣ ଙ୍କୁ ସବୁ କିଛି ଜଣାଥିଲା ବୁଝିପାରୁଛ କଣ ହବ ସବୁ ଜଣା ନଥିଲା ବା ସେ କଣ ହେବ କଣ ତାଙ୍କ ଗୋଟେ ସ୍ମାଇଲି ହିଁ ସବୁ କିଛି ମାନେ ଇଏ କରିଦିଏ। ମାନେ ଗୋଟାଏ ଗୋଟାଏ ହସିବେ ସିଏଖାଲି ଯାହାକୁ ଅନେଇକି ହସିବେ ହେଲା ସେ ସେ ହସରୁ ସବୁ କିଛି ବୁଝିଯାଏ ଯାଏ କଣ ସେ ଭଗବାନ କହିବାକୁ ଚାହୁଁଚ୍ନ୍ତି।
ମାନେ ଏମିତି ଥିଲା?
ଏମିତି ଆସିବ ଗୋଟେ ଶକ୍ତିଶାଳୀ ମଣିଷ।
ହଁ ତାପରେ
ଜୋ ତାଙ୍କ ଶତ୍ରୁ ଯିଏ ଖାଲି ଅନ ଅନେଇବ ସେ ଶ୍ରୀକୃଷ୍ଣ ଖାଲି ହସିଦେବେ ସେ ସେଇ ସେଥିରେ ତାର ଅଧା ବଳ ପଳାଏ ତାର ସିଏ ଆଉ କିଛି ବା ଙ୍କ କରିବ ସେ ଜାଣି ଜାଣିପାରେନା ବୁଝି ଏମିତିଆ ଆଡେ ମାନେ ଏମିତିଆର ପଭାବଶାଳୀ ଲୋକ ସିଏ ଥିଲେ ପଭାବଶାଳୀ ଲୋକ ପୁରା। ହଁ ଶ୍ରୀକୃଷ୍ଣ।
ତାପରେ
ବାସ ବାସୁଦେବ ଶ୍ରୀକୃଷ୍ଣ।
ହଁ ତାପରେ
କଣ ହେଇଥିଲା ମହାଭାରତ ଯୁଦ୍ଧ ଯେତେବେଳେ ଷ୍ଟାର୍ଟ ହେଇଥିଲା ସମେତେ ତ ଜାଣି ମାନେ ଚିହ୍ନି ଯାଉଥିଲେ ଭଗ ଭଗବାନଙ୍କୁ ସମେତେ ଚିହ୍ନି ଅ ମାନେ କର୍ଣ୍ଣ ଏମିତିଆ ଶକ୍ତିଶାଳୀ ହେଇକି
ଉ।
ହେଲା ସିଏ ବି ସିଏ ବି ଜାଣିଗଲା ସିଏ ବି ସିଏ ବି ଜାଣିନେଲା ଯେ ଯେ ତାଙ୍କ ବରାବରରେ କେହି ନାହାନ୍ତି।
ନାଓ।
ତାଙ୍କ ସାଙ୍ଗେ ବରାବରର ମାନେ କେହି ଟକ୍କର ଦବା ଦ ଲୋକ କେହି ନାହାନ୍ତି। କିନ୍ତୁ ସେ ନିଜେ ଥିଲା କିନ୍ତୁ କର୍ଣ୍ଣ ନିଜେ ଥିଲା ଯେ ଶ୍ରୀକୃଷ୍ଣ ଶ୍ରୀକୃଷ୍ଣଙ୍କ ସାଙ୍ଗରେ ବରାବର ହେଇପାରିବ ବୁଝିପାରୁଚ।
ସିଏ ଜାନନଥିଲା
ସେ ନିଜେ ଜାଣିନଥିଲା ଯେ ସିଏ ତା ମାନେ ବରାବରରେ ମାନେ ତା ମାନେ ଆକ୍ଚୁଆଲି କିଛି ସମୟ ପର୍ଯ୍ୟନ୍ତ ଯେ ତା କର୍ଣ୍ଣ କର୍ଣ୍ଣ ଶ୍ରୀକୃଷ୍ଣ ଯଦି ଯୁଦ୍ଧ ହବ ବୁଝିପାରୁଚ।
ଉଁ।
ହାଲୋ।
ହଁ।
ହାଲୋ।
ଶୁଆ ରାନୀ
ମୁଁ କହିଲି କର୍ଣ୍ଣ ଆଉ ଶ୍ରୀକୃଷ୍ଣ କର୍ଣ୍ଣର ଶ୍ରୀକୃଷ୍ଣ ଯଦି ମାନେ ଯୁଦ୍ଧ ହବ ସେ ଯୁଦ୍ଧ ଟା ବହୁତ ସମୟ ଚାଲିବ। ବହୁତ ସମୟ ଚାଲିବ ଯୋଉଟା କି ଶ୍ରୀକୃଷ୍ଣ ସେ ଆ ସେ ବହୁତ ସମୟ ଚାଲେ ସେ ସେ ତାଙ୍କ ସମୟ ଅନୁସାରେ ସିଏ ଚାଲିବ ମାସ ମାସ ଦି ମାସ ଧରି।
ଏ ଭାଇରେ ଏତେ ସମୟ ନ ଖାଇବ ପି
ହଁ ନ ଖାଇ ସେତେବେଳେ କଣ ଦିନ ଟା କଣ ଏଇ ଛୋଟିଆ ଥିଲା କି ଭାବୁଚ କି ଚ ମାନେ ମତ ଚବିଶ ଘଣ୍ଟା ଥିଲା କି ଭାବୁଚ କି?
ଆଉ
ହ ଭୁଲ ଭାବୁଚ ସେ ଆମର ଦୁ ଦିନ ସବୁ କମି କମି ଯାଉଚି ମନ ରଖିଥାଅ ଆମର ଆମିଷ ଆମିଷ ଆମେ ସବୁ ଗୋଟେ ଗୋଟେ ବ୍ଲାକ୍ ହୋଲ ଭିତରକୁ ଘୁରି ଘୁରି ଘୁରି ଘୁରି ଘୁରି ଘୁରିିକି ଯାଉଚି ଦିନେ ଆସିବ ସୂର୍ଯ୍ୟ ଅଛ ସୂର୍ଯ୍ୟ ସହ ଆମେ ପୃଥିବୀ ସହ ଗୋଟେ ବ୍ଲାକ୍ ହୋଲ ଭିତରୁକୁ ପଶିଯିଆ। ଯୋଉଟା କି ଭାହାରିବା ପାଇଁ ଲାଗିବ ଦିଲକ୍ଷ ତିନିଲକ୍ଷ ବର୍ଷ ଲାଗିବ।
ସତରେ।
ହାଆ ଆମ୍ ଆମେ ବର୍ତ୍ତମାନ ଆମେ କଣ ଭାବୁଚେ ଗୋଟେ ଜାଗାରେ ଅଛେ କି ଭଉଚେ।
ଆଉ।
ଆମେ ପୁରା ଏମତି ସୌରମଣ୍ଡଳ ସହ ସୂର୍ଯ୍ୟ ତାର ଯାଉଛି।ଗୋଟେ ବ୍ରହ୍ମାଣ୍ଡ କଣ ହଉଛ ଗୋଟା ବ୍ରହ୍ମାଣ୍ଡ ଅର୍ଥ ଭାବୁଚେ ମୁ ସୂର୍ଯ୍ୟ ସେତିକି ସୂର୍ଯ୍ୟଙ୍କ ଦେଇ ସେଇ ବ୍ରହ୍ମାଣ୍ଡ।
ନା।
ସୁ ନ୍‌ ସୂର୍ଯ୍ୟଙ୍କଠୁ ଆହୁରି ସୂର୍ଯ୍ୟ ଭଳିଆ ଆହୁରି ଲକ୍ଷ ଲକ୍ଷେ ସୂର୍ଯ୍ୟ ଅଛନ୍ତି।
ଆମ ସୌର ମୁଣ୍ଡରେ
ବ୍ରହ୍ମାଣ୍ଡ ସୌରମଣ୍ଡଳ ସେଇଟା ହଉଚି ଗୋଟେ ଛୋଟିଆ ଜିନିଷଟା।
ବ୍ରହ୍ମାଣ୍ଡରେ।
ବ୍ରହ୍ମାଣ୍ଡ ବ୍ରହ୍ମାଣ୍ଡ ସୌରମଣ୍ଡଳ ନୁହଁ ବ୍ରହ୍ମାଣ୍ଡ ହଉଛି ଶୂନ୍ୟ ଶୂନ୍ୟ ମହାଶୂନ୍ୟ। ଯୋଉଟା କିି ତାର ଅନ୍ତ ହିଁ ନାହିଁ। ବ୍ରହ୍ମାଣ୍ଡ ଯାଇ କୋଉଠି ସରିଚି। ତାର କିଛି ନାହିଁ ସେମିତି।
ସେମିତି କିଛି ନହିଁ।
ସେମିତି କିଛି ନାହିଁ ତମେ ଦେଖୁନ ବ୍ରହ୍ମାଣ୍ଡ କୋଉଠି ସରିଛି। ହୁଁ। ଅନନ୍ତ କ୍ରୋ ଅନନ୍ତ କୋଟି ବ୍ରହ୍ମାଣ୍ଡର ନାୟକ ହଉଚି ଜଗନ୍ନାଥ। ବୁଝିପାରୁଚ଼। ଅନ ଅନନ୍ତ ମାନେ ଯାହାର ଅନ୍ତ ନାହିଁ।
ଏସବୁ ଜାଣି ନଥିଲି।
ଅନନ୍ତ ଅର୍ଥ ବଳରାମ ଯିଏ ବଳଭଦ୍ର ସିଏ ତା ସିଏ ହଉଛି ଅନନ୍ତ ଅନନ୍ତ ଅନନ୍ତ ଅନନ୍ତ ତ ସମୁଦ୍ର ବି ଗୁଡ଼ା ଅଛି। ଏଇ ସମୁଦ୍ର ଏ ସମୁଦ୍ର ନୁହଁ। ଏ ସମୁଦ୍ରକୁ ଛାଡିକି ଆହୁରି ବିରାଟ ସମୁଦ୍ର ଗୋଟେ ଅଛି। ଏ ସମୁଦ୍ର କିଛି ନୁହଁ। ଅନନ୍ତ ସମୁଦ୍ର ହେଲା। କ୍ଷୀରସାଗର ତାକୁ କୁହନ୍ତିୁ।
କ୍ଷୀର ସାଗର।
କ୍ଷୀରସାଗର ଦେହରେ ବିଷ୍ଣୁ ଶୋଇଛନ୍ତି, ଲକ୍ଷ୍ମୀ ଗୋଡ ମୋଡୁଛନ୍ତି, ଅନନ୍ତ ମାନେ ବଳଭଦ୍ର ଉପରେ ଶ୍ରୀକୃଷ୍ଣ ଯୋଉ ବିଷ୍ଣୁ ଶୋଇଛନ୍ତି।
ଓହୋ।
ବୁଝିପାରୁଛ।ସେଠୁ ସିଏ ହେଲା ସେଇ ଜିନିଷଟା ଯୋଉ ମୁଁ ଯଉ କହୁଛି ହେ ଯୋଉ ଦିନଟା। ଯୋଉ ଆମର ଯୋଉ କର୍ଣ୍ଣ ଆଉ ଶ୍ରୀକୃଷ୍ଣ କଥା କହୁଛି ହେଲା। ସେ ସମସ୍ତ। ମତେ ଜାଣିଲେ ଦୁର୍ଯ୍ୟୋଧନ ଗୋଟିଏ ଲୋକ ହେଲା। ହଁ। ଖଳନାୟକ ଖଳନାୟକ ଆଉ। ଶଙ୍କୁନି ଶଙ୍କୁନି ବି ଜାଣିଛି ଶଙ୍କୁନି ଜାଣିଛି ଶ୍ରୀକୃଷ୍ଣ ବରାବରରେ କେଏ ନାହାନ୍ତି। ଶ୍ରୀକୃଷ୍ଣଙ୍କ ବରାବରରେ କେହି ନାହାନ୍ତି ଶ୍ରୀ ଶଙ୍କୁକୁନି ବି ଜାଣିଛି ହେଲା ବୁଝିପାରିଲ। ଶଙ୍କୁନି ମୁଣ୍ଡରେ ଯେତିକି ବୁଦ୍ଧି ଶ୍ରୀକୃଷ୍ଣ ମୁଣ୍ଡରେ ସେତିକି ବୁଦ୍ଧି ହେଲା଼। କିନ୍ତୁ ସଂକୁନି ଟିକେ ଫଳ ପ୍ରକୃତିର ଲୋକ ଆଉବୁ କ୍ରିଟିକାଲ ମାଇଣ୍ଡ ତାର ସବୁ ଆଉ।
ଓହୋ।
କାହାର ଅନିଷ୍ଟ ଚିନ୍ତାଧାରା ତାର ସବୁ, ହେଲା। ସେଇଠୁ। ଇଏ ଯେମିତି ସମସ୍ତେ କହିଲେ ଯ ସମସ୍ତେ ମିଳିମିଶି ରୁହ। ଦ୍ୱାପର ଯୁଗଟା ଆହୁରି ବହୁତ ଦିନ ଚାଲିଥାନ୍ତା। ଯେ ଦୁର୍ଯ୍ୟୋଧନ ଆମର ଶଙ୍କୁନି ଯୋଗୁ ଦ୍ୱାପର ଯୁଗଟା ବହୁତ ଶୀଘ୍ର ସରିଗଲା। ଯେ ଏମାନେ ଯେମିତି ଦ୍ରୌପଦୀ ଆମ ଏମାନେ ଯେମିତି ବାହାଘରଙ୍କର ଆଙ୍କର ହେଲା ଦ୍ରୌପଦୀ ସାଙ୍ଗରେ।
ହଁ।
ସେମିତି ଆମର ଯୋଉ ଯୋଉ ଦ୍ରୌପଦୀ ର ସ୍ଵୟଂବର ହେଲା ବୁଝିପାରୁଛ!
ହଁ।
ଯୋଉ ସୟବର ହେଲା ଉଞ୍ଚୁ ପାଣ୍ଡବ ସହିତ ଯୋଉ ମାନେ ପର୍ଣ୍ଣମୀ ଯାଇଥିଲା ସମ୍ବରରେ ହେଲା ତାପରେ ସେଠୁ ଯେମିତି ଯେମିତି ସୀତାଙ୍କର ଯମି ମାନେ ଯି ବାହାଘର ହେଲାନ ଧନୁ ନିଜେ ଉଠେଇଦବ ବୁ ହେଲା। ସେମତି ମାନେ ଯୋଉ ଦ୍ରୌପଦ ର ବି ସେମତି ବାହାର ହବ ବୁଝିପାରୁିଲ ସେମ ବାହାଘର ହେଲା ଯୋଉ
ହ୍ୟାଲୋ ଆଉ ବଲ? ଯୋଉ ଦୁର୍ଯ୍ୟୋଧନ କର୍ଣ୍ଣ ଆଉ ତାଙ୍କ ଶହେ ଭାଇଯା ଯାଇଥିଲେ ବୁଝିପାରୁଛ କଞ୍ଚୁ ପାଣ୍ଡବ ଥିଲେ ମାନେ ବଣ ରେ ଥିଲେ ବୁଝିପାରୁଛ। ମାନେ ମଣଥିଲେ ସେମାନେ ତାଙ୍କୁ ଗୋଟେ ରୁଷି ନେଇକି ଯାଇଥିଲା ସେ ସୟମ୍ବରରେ ପଞ୍ଚି ପାଣ୍ଡଵ ଜାଲ। ସିଏ କଣ କଲା ନା ସେ ଧନୁ ଉପରେ ଗୋଟେ ମାଛ ବୁଲୁଥିବ ହେଲା ଉପରେ ଗୋଟେ ମାଛ ବୁଲୁଥିବ ସେ ମାଛକୁ ଲକ୍ଷ୍ୟ କରିକି ମାଛକୁ ଲକ୍ଷ୍ୟ କରିକି ଆଉ ଅ ହ ତିର ମଜିିବ
କଣ ନିଦ ମିଳିଲା ନାହିଁ?
ନା ଆମ ସକାଳ ହାଇଟା ହେ ହେଲା! ଗଟେ ମାଛକୁ ଲକ୍ଷ୍ୟ କରିକି ତମେ ତୀରଟା ମାରିବ।
ହଁ ହଁ।
କଣ ହେଇଛି ନା ଦୂର୍ଯ୍ୟ ସେ ମାଛକୁ ଲକ୍ଷ୍ୟ କରିିନ୍ତି ନ ମାରି ଅଧ ଧନୁ ଦୁର୍ଯ୍ୟୋଧନ କଲା ଧନୁ ବି ଉଠେଇ ପଲାନ
ଧନୁ ଉଠେଇ ପଡେଇଲା
ଉଠେଇ କହିଲାନି ସେ ଦୁର୍ଯ୍ୟୋଜନ ସଳ ଭାରି ବଢୁଅସି
ହଁ।
ହଁ ଭାରି ପଡା ମାନେ ଭୀମ ଯିଏ, ଦୁର୍ଯ୍ୟୋଧନ ସିଏ।
ତଥାପି ଉଠେଇ ପାରିଲନି?
ଦୁ ଭାରି ବଳୁଆ ଶଳା ଉଠେଇ ପ ପାଇଲାନହିଁ କିନ୍ତୁ କଣ ହେଛି ଗ ମାନେ ଭୀମର ବି ମତେ ଅସ୍ତ୍ର ହଉଛି ଗଦା କ ଦୁର୍ଯୋଧନ ବି ଅସ୍ତ୍ର ହଉଛି ଦବା
ହଁ।
ଗଦା ଯିଏ ଧରିବ ଜାଣିବ ଯେ ସିଏ ହଉଛି ବଳୁଆ ଲୋକ ହିଁ ଗଦା ଧରି ପାରିବ ମନେ ରଖିଥା ସେଇଠୁ ତା ତାପରେ ସେଠୁ ଗଲା କହିଲା, ମୁଁ ଉଠେଇ ପାରିଲି ନହେଲେ କଣ ହେଲା ମୋ ପାଇଁ ସେ କନ୍ୟାକୁ ମୋ ମୋ ପାଇଁ ସେ କନ୍ୟାକୁ ମୋ ମାନେ ସଖା ଯିଏ ମାନେ ସାଙ୍ଗ ସେ ସାଙ୍ଗ ଯିଏ ନା କର୍ଣ୍ଣ
ସିଏ ଉଠିବ!
ହାଲୋ! ମାନେ ମାନେ ମାନେ କର୍ଣ୍ଣ ସେ କନ୍ୟାକୁ ମତେ ଜିତିକି ଆଣିକି ସେ ମତେ ଦବ ମୁଁ ତା ବିବାହ କରିବ କିଏ ଦୁର୍ଜଧନ କହିଲା ସିଏ ଜିତିକି, ଆଣିବ ଇଏ ତା ସାଙ୍ଗେ କାମ ବଢେଇବ ନହେଲେ ଜ
ହେଇ ର ଯି ମାନେ ଦୁର୍ଜଧନ ଏଡେ ହିଷ୍ଟ୍ରିଆ ଥେଲା ହେଲା
ହଁ
ସେଇଠୁ କଣ ହେଇଛି କହିଲ, କ ଗଲ ଇଏ ଯୋଉ ଗଲା ଆଣିବାକୁ ନେ କ ମାନେ ଶକ୍ତିଭେଦ ମାନେ କର୍ଣ ଯାଇଥିଲା କଣ କହିଲ ମାନେ ଯାଇଥିଲା ତାର ଶକ୍ତି ପ୍ରଦର୍ଶନ କରିବାକୁ। ତାକୁ ସମତେ କହି ତା ହଁ ତା ସେ ଶକ୍ତି ସେ ସେ କୌଣସି ଗୋଟେ ଦଳରେ ସାମିଲ ହେବାକୁ ଯାଉଥିଲା । ମାନେ ଶକ୍ତି ଦେଖିବେ ନା, ହଁ। ସିଏ ଭାଇ ମହାଶକ୍ତିଶାଳୀ ଇଏ କର୍ଣ୍ଣ ଆଉ ହେଲା ସୂର୍ଯ୍ୟପୁତ୍ର ସିଏ। ସିଏ ଯାଇଥିଲା ଶକ୍ତିପ୍ରଦର୍ଶନ କରିବାକୁ। ସେଇଠୁ ଇଏ କଣ ହେଲା ନା ଏ ଆମର ଯୋଉ ସେ ଟପିକଟା ପୁର ବଡ ଟପିକ ହେଲା ଆଉ ଗୋଟା କଲ୍ କରିବାକୁ ପଡିବ।
ହଁ ହଉ କଲ।
ସେଇଠୁ କଣ ହାଲୋ। ଭିଆଇପି, ଭିଆଇପି, ଭିଆଇପି।